ହାଲୋ।
ହାଲୋ।
ହୁଁ ଭାଉଜ କୁହନ୍ତୁ।
କଣ କରୁଚ?
ହେ ବସିଚି ଏଇନାକେ ଖାଇବି। ବସିଥିଲି ଆଉ। ହଁ ସେ ଖାଇକି ଶୋଇଲାଣି।
ଅ ହ। ତମେ ଖାଇନ?
ନାଇ ଖାଇନି।
ଅ ହ। ଆଉ କଣ ରୋଷେଇ ହେଇଥିଲା ଆଜି?
ହୁଁ ହେଇଚି ଭାତ, ଡାଲି, ପୋଟଳ ଆଳୁ ତରକାରୀ। ବଡିଚୁରା।
ଅ ହ। ପୋଟଳ ଆଳୁ ତରକାରୀ। କଣ କଣ ପକେଇକି ପୋଟଳ ଆଳୁ ତରକାରୀ କଲ?
ହୁଁ ସେଇ ତ ମସଲା ଦେଇକି ଆଉ ଫାଷ୍ଟ ଆଳୁ ପୋଟଳକୁ ତେଲରେ ଟିକେ ଛାଣି ଦେଇକି ତାପରେ ତେଲରେ ଟିକେ ପିଆଜ ପକେଇକି ଭାଜିଦବ ଭା ହେଇଗଲେ ଅଦା ରସୁଣ ପେଷ୍ଟ ପକେଇକି ତାକୁ ଟିକେ କସିବ। ସିଏ ଟିକେ ହେଇ ଆଇଲା ବେଳକୁ ଲଙ୍କାାଗୁଣ୍ଡ ହଳଦୀ ଗୁଣ୍ଡ ଲୁଣ ଏ ସବୁ ପକେଇକି ତାକୁ କଶିକି ଆଳୁ ପୋଟଳ ଭଜା ଯୋଉ ଛାଣିକି ରଖିଥିବ ତାକୁ ପକେଇ ଦେଇକି ଟିକେ କଷିଦବ। ଟିକେ ପାଣି ଦେଇଦବ ହେଇଗଲେ ପାଣି ଫୁଟିନେ ଟିକେ ଗରମ ମସଲା ପକେଇଦବ ଧଣିଆ ପତ୍ର ପକେଇଦେଲେ ହେଲା ଆଉ କଣ।
ଆ ବଢ଼ିଚୁରା ଓଡ଼ିଆ ଖାଦ୍ୟ।
ହୁଁ।
ପଖାଳୁକୁ କିନ୍ତୁ ବଢି ଚୁରାଟା ଭାରି ଭଲ ଲାଗେ।
ସେଟା ପାଣି କାଇ ହୋଉଚୁ। ହଁ।
ଆଉ। ଆଉ ମ ମ ଉ ଚୁଲିରେ କରିଥିଲା ନା ଗ୍ୟାସରେ କରିଥିଲ।
ନାଇଁ ଗ୍ୟାସରେ।
ଓହୋ। ରାତିରେ ଭାତ ରୁଟି ଖାଇଲନି ଭାତ କାହିଁ ଖାଉଛ।
ନା ଆଜି ରବିବାରେ ତ ସେଥିପାଇଁ ଟିକେ ଭାତ ବସେଇ ଦେଇଛନ୍ତି ଆଉ।
ଓହୋ ମୁଁ ଆଜି କରିଚି ଛତୁ ତରକାରୀ।
ହଁ ହୋ ରୁଟି କି ଛତୁ ତରକାରୀ ବଢିଆ ଲାଗିବ ଆଉ। କି ଛତୁ ଆମର ପାଳ ଛତୁ ନା ବଟମ୍ ଛତୁ।
ପାଳ ଛତୁ।
ମାର୍କେଟ ରୁ ଆଣିଥିଲ ନା ତମ ବାଡିରେ ଫୁଟିଥିଲା।
ନା ଆମ ବାଡ଼ିରେ ଫୁଟିଥିଲା। କୁଟା କୁଟା। କୁଟାରେ ଯୋଉଁ ବର୍ଷା ହେଲା। କୁଟା ଟିକେ ପଚିଥିଲା ସେ କୁଟାରେ ଛତୁ ଫୁଟିଥିଲା ଭାରି ବଢିଆ।
ଓହୋ। ହଁ ଭଲ ଲାଗେ ଦେଶୀ ବାଡି ଛତୁ ଟା ଭଲ ଲାଗେ ଆଉ କଣ ମସଲା କ ମସଲା କରିଥିଲ ନା ବେସର କରିଥିଲ।
ନା ତାକୁ ବେସର କରିଥିଲି।
ହୁଁ ହୁଁ ଛତୁ ବେଶର ଟାକୁ ଆମ୍ବୁଲ ପକେଇକି କଲେ ଭାରି ଭଲ ଲାଗେ ଯେ।
ହଁ ଆମ୍ବୁଲ ପକେଇକି ବି ବିଲାତି ବି ପକେଇଥିଲି ଆମ୍ବୁଲ ଖଣ୍ଡେ ପକେଇଥିଲି ଆଉ ଟିକେ ଟିକେ ଖ ଅଳ୍ପ ଖଟା ଲାଗିଲେ ଭଲ ଲାଗେ ଆଉ।
ହୁଁ।
ସୋରିଷ ଜିରା ରସୁଣ ବାଟି ଦେଇଥିଲି। ଛତୁକୁ ଭାଜିଦେଲି। ଦେଇ ପକେଇ ଦେଇ କରିଦେଲି ଆଉ।
ହୁଁ ହୁଁ ଭଲ ଆଉ।
ଆଉ ଯାହାଲେ ବାହାରେ ଦେଶୀ ଛତୁ ଫତୁ କଣ ମିଳୁଛି?
ନାଁ।
ଆଉ ରୁଟି କଲି କରିକି ତମ ନନାକୁ ଖାଇବାକୁ ଦେଇଛି ଆଉ।
ଓହୋ ତମେ ଖାଇଲନି ନା।
ନା ରେ ମା ମୁଁ ଖାଇନି ନନାକୁ ଖାଇବାକୁ ଦେଇଛି ନନା ଖାଇସାରିଲେ ରୋଷେଇ ଘରଟା ପୋଛିବି। ପୋଛିସାରିଲେ ଖାଇବି ଆଉ ଏ ଟିକେ ବସିଥିଲି ଆଉ। ଗରମ ଲାଗୁଛି ବୋଲି ବସିଥିଲି। ଆଉ।
ତ ଗରମ ପ୍ରବଳ ହଉଛି ଟିକେ ଗଛ ପତ୍ର ବି ହଲୁନାହିଁ କି ପବନ ଟିକେ ହଉନେଇଁ। ଆଉ ସବୁବେଳେ ଆଉ କଣ ଫ୍ୟାନ ପବନରେ ବସିବାଟା ଠିକ କି ବାହାରେ ବି ଟିକେ ବସିବା କଥା।
ହଁ।
ଝିଅକୁ ବାହାରେ ଶୋଇଛ ନା ଘରେ ଶୋଇ ଦେଇଛ?
ଘରେ ଶୋଇଛି।
ଅହ ଜଗି ଖଟରେ ଶୋଇ ଦେଇଛ ବୋଧେ।
ହଁ ଖଟରେ ଶୋଇଦେଇ ତାକୁ ଟିକେ ମଶାରୀ ଟାଙ୍ଗି ଦେଇଛି। ବୋଉକୁ କହିଛି ଟିକେ ଜଗିବା ପାଇଁ।
ହଁ ମୋ ଛୋଟ ଛୁଆ।
ହୁଁ।
ତା କରରେ ତକିଆ ନଦେଲେ ସେ ଗଡ଼ି ପଡ଼ିବ।
ହଁ ପରା।
ଖୁଡି ଦାଦା ଖାଇଲେଣି?
ନା ନା କେହି ଖାଇ ନାହାନ୍ତି।
ଓହଁ ନା ଆମର ସମସ୍ତେ ଖାଇଲେଣି କେବଳ ମୁଁ ଅଛି ଏକା।
ହୁଁ ହୁଁ ଖାଇଦେଲେ କାମ ସରିଯିବ ଆଉ।
ହଁ।
ଆମର ଆକଚୁଆଲି ଆଜି ଟିକେ ଡେରିରେ ରୋଷେଇ ଆରମ୍ଭ ହେଲା ତ ସେଥିପାଇଁ ଏତଳ ସାରି ରୋଷେଇ ସରିନି। ଆଉ କେହି ସେଥି ପାଇଁ ଖାଇନାହାନ୍ତି।
ନା ତମ ନନା କେବେ ଆସିଲେ ଟିକେ ଶୀଘ୍ର ଦୋକାନରୁୁ ଆଜି।
ହୁଁ ହୁଁ।
ତାସ୍ ଦେଖି ମୁଁ ରୁଟି କରିଥିଲି ସେ ଖାଇଦେଲେ କାରଣ ସେ ଯାହେନେ ଦିନସାରା ଶୋଇନାହାନ୍ତି ବାହାରେ ଦୋକାନରେ ବସଛନ୍ତି। ଆ ଶୀଘ୍ର କରିଦେଲି ଖାଇଦେଇକି ଶୋଇବେ ଆଉ।
ହଁ। ପରିଶ୍ରମ କରିକି ଆସିବେ ଥକା ଲାଗିବ। ଶୋଇପଇଲେ ଟିକେ ଭଲ ଲାଗିବ।
ଆଉ ସେଠି ବୋଉ ବି ଖାଇଦେଲେ ଦିଟା, ଆଉ ପୁଅଟା ହଷ୍ଟେଲରୁୁ ଆସି ସିଏ ବି ଖାଇଦେଲା ଆଉ।
ହୁଁ ହୁଁ। ହଁ ଛୁଆ ଟା ହଷ୍ଟେଲରୁ ଆସିଚି ତାକୁ ଭଲ ଭଲ କଣ ଖାଇବା କରିକି ଦେଇଥାଅ। କାହିଙ୍କି ନା ହଷ୍ଟେଲରେ ତ ଏ ସବୁ ମିସ୍ କରିବ ଗଲେ।
କଣ କରିବା ବାଡ଼ିରେ ଯାହା ଅଛି କିଛି କରିବା ଆଉ। ଆଯିବା ପବନ ଟିକେ ଦଉନେଇ, ଗଛ ବି ହଲୁନେଇଁ। ସେ ବହୁତ ଗରମ ଲାଗୁଛି, ମେଘଟା ବାହାରିଛି ହେଲେ କାହିଁ ହଉନେଇ।
ହଁ ଏଇଟା ଆମେ କାହା ହାତ କଥା କିଏ କହିପାରିବ। ଆ ମେଘ ତ ଠିକ୍ ସେ, ଠିକ୍ ସେ ହେଇ ପାରୁନାହିଁ। ଏଗୁଡା ସବୁ ଆମ ବାୟୁମଣ୍ଡଳ ଦୂଷିତ ଯୋଗୁଁ ଏମିତି ହଉଚି। ଲୋକ ଗଛ ପତ୍ର କାଟିକି ସବୁ ନାଣ୍ଡି କରିଦେଲେ। ଆଉ ଗଛ ତ ନାହିଁ ବର୍ଷା ହବ କେମିତି?
ନା ମ ଆଗରୁ ଚାଳ ଘର ଥିଲା ବୋଲି ଲୋକ ଥଣ୍ଡା ଯାହା ଲାଗୁଥିଲା ଶୋଉଥିଲେ, ଏବେ ଛାତଘର ହେଲାଣି ସବୁ ତାତି ଯାଉଛି। ଆଉ ଆଁ ସେ ଘର ଭିତରେ ବି ଏତେ ତତଲା ଛାତ ତାତିଗଲା ବେଳକୁ ଘର ଭିତରେ ପଶି ହୋଉନି।
ହଁ ପରା।
ଆଉ ଫ୍ୟାନ ଫାଗୁନ ଏତେ ବି ଖାପୁନୀ ଯାହାହେଲେ ପଦାକୁ ଯେମିତି ଖାଇବୁ, ଆଉ ଫ୍ୟାନ୍ ପବନ କଣ ସେତେ ଭଲ ଲାଗୁଛି।
ହୁଁ ଏବେତ ସବୁ ଗରମ ପବନ ଦଉଛି ବହୁତ୍। ପୁରା ଆମ ବାୟୁମଣ୍ଡଳ ରା ପୁରା ଗରମ ହେଇଗଲାଣି। ତଯୋଉଥିପାଇଁ ସେ ଉ ଯୋଉ ପବନ ଦୋଉଚି ସବୁ ଗରମ ପବନ ଦ ଫ୍ୟାନ୍ ପବନବି ଗରମ ପବନ। ପୁରା ଦୂଷିତ ହେଇଗଲାଣି ବାୟୁମଣ୍ଡଳଟା। ଯୋଉଥିପାଇଁ ବହୁତ୍ ସାରା ଅସୁବିଧା ହଉଛି। ସବୁ ଯଦି ଲୋକମାନେ ଗଛ ଲଗାନ୍ତେ ତଏସବୁ କିଛି ହୁଅନ୍ତା ନାଇଁ କିନ୍ତୁ ଗଛ ସବୁ କାଟିକି ହାଣିକି ତାକୁ ନଷ୍ ନଷ୍ଟ କରି ଦଉଚନ୍ତି ଜଙ୍ଗଲକୁ। ଗଛତ ନାହିଁ ବର୍ଷା ଠିକ୍ ସେ ହେଇପାରୁନାହିଁ ଆମର କଣ ଗଛ ଥିଲେ ଅଧିକ କଣ ହୁଏ ନା ଆମର ଯୋଉ ଅଙ୍ଗାର କାମ୍ଳ ସବୁ ସେମାନେ ନେଇଯାଆନ୍ତିନା। ଗ୍ରହଣ କରିନେଇ ଯାଆନ୍ତି ଯୋଉ ଆମ ବାୟୁମଣ୍ଡଳ ଅଙ୍ଗାର କାମ୍ଳ ଗ୍ୟାସ୍ ବଢ଼ି ଚାଲିଲାଣି ଦିନକୁ ଦିନ। ଆଉସେ ଯୋଉଥିପାଇଁକି ଗରମଟା ଅଧିକ ହଉଚି।
ନିଜ ବାଡ଼ିରେ ହଉ ପଛେ ଗଛ ଲଗେଇବା କଥା। ଯାହାହେଲେ ଆମେ ସ-ବର୍ଷକୁ ଗୋଟେ ଗଛ ଲେଖା ଆଣୁଛନ୍ତିନା ନାହିଁ?
ହୁଁ।
ତା ଡାଳ
କିନ୍ତୁ କହନେଇ ଯଦି ଗୋଟେ ଗଛ ଆମେ ଆଣିବା ତାହେଲେ ଆମେ ଦିଟା ଗଛ ଲଗେଇବା କଥା। କିନ୍ତୁ ଆମେତ ଲଗଉନାହାନ୍ତି କିନ୍ତୁ ଖାଲି ହାଣି ଚାଲିଚନ୍ତି।
ଆମ ନିଜର ସୁବିଧା ପାଇଁ ଆମେ ହାଣୁଛନ୍ତି କୋଉଠି କାଠ ଦରକାର ହେଲା ଗୋଟେ ଗଛ ହାଣିଦିଅ। କୋଉଠିତ ମନେଙ୍କର ଯୋଉ କୌଣସି କାଠ ଯୋଉ ଜିନିଷ ପତ୍ର ତିଆରି ହଉଚି ଯେମିତି ଏଇ ଘରର ବନ୍ଧ ହେଲା ଝରକା ହେଲା କବାଟ ହେଲା ଏକ୍ନଙ୍ଗ ଘର ପାଇଁ ଖଟ ଫଟ ବନଉଛନ୍ତି ତ ଗଛ କାଟିିକି କରୁଚନ୍ତି।
ହଁ।
ସେମିତି ଗଛ ସବୁ କାଟିକି ନଷ୍ଟ କରିଦଉଚନ୍ତି ଆଉ। ଯଦି ଗୋଟେ ଗଛ କାଟିକି ଦିଟା ଗଛ ଲଗାନ୍ତେ ତାହେଲେ ଏତେ ଅସୁବିଧା ଆଉ ଦେଖା ଦିଅନ୍ତା ନାହିଁ।
ନାଁ ନାମ ଆମ ସବୁ ଗୋଛ ବାଡ଼ିରେ ସବୁ ଗଛ ଅଛି ଥଣ୍ଡା ପବନ ଟିକେ ଦୋଉଛି। ସେଇଥିପାଇଁ ଆସିିକି ପଦାରେ ବସିବା କଥା ଆଉ।
ହଁଅଁ।
ଆଉ ତାହେଲେ ଖାଇଦବ ଆଉ।
ହଁ ଖାଇବୁ ଆଉ ହେଇଚି ଏଇ ଖାଇବୁ ଖାଇକିରି ଏପଟ ସେପଟ ହେଇକି ପୁଣି ଶୋଇବୁ ଆଉ।
ହଁ ଖାଇକି ସାଙ୍ଗେ ସାଙ୍ଗେ ଶୋଇବନି?
ନା ଖାଇକି ଟିକେ ବସିବ ହଁ।
ବସିବ ଯାହାହେନେ ଟିକେ ଚାଲିବ।
ହୁଁ। ହୁଁ।
ସେ ଅଗଣାରେ ହଉ ପଛେ ଟିକେ ଚାଲିବ। ତାପରେ ଯାଇକି ଶୋଇବ ଦଶ ମିନିଟ୍ ଖଣ୍ଡେ ଚାଲିବ?
ହୁଁ ତାପରେ ଚାଲି ସାରଲା ପରେ ପାଣି ପିଇବା କଥା। ନହେଲେ ସାଙ୍ଗେ ସାଙ୍ଗେ ଖାଇକି ପାଣି ପିଇବନି। ଖାଇକି ଟିକେ ସମୟ ଚାଲିଲା ବୁଲା କରିସାରିକି ପାଣି ପିଇକି ତାପରେବି ଶୋଇବ।
ହଁ।
ଆଉଁ କାଲି କାଲି କୁଆଡ଼େ ଯିବାର ଅଛିନା ଘରେ ରହିବ?
ନା କାଲି ଟିକିଏ ଭାବୁଚି ଏଁ ରଜ ପାଇଁ ମାର୍କେଟ ଯିବି।
ହଁ ହଁ ଭଲ କଥା ଆଉ ତମ ମାର୍କେଟା ପାଖ ରେ ନା ଦୂର?
ନା ଦୂର।
ହୁଁ ହୁଁ।
ପୁଅଟି ଆସିଚି ପୁଅ ଲାଗି ଖଣ୍ଡେ ଡ୍ରେସ୍ ଆଣିବା। ଆଉ ମାର୍କେଟ କରିକି ଆସିବା ଆଉ।
ହଁ କରିଆ କଥା ବର୍ଷରେ ଥରେ ରଜ ଟା ଆସୁଚି ଛୁଆ ଟା ନୂଆ ଡ୍ରେସ ପିନ୍ଧିବନି ନା। ହଉ ଭାଉଜ ଘରେ ଡାକିଲେଣି ଖାଇବା ପାଇଁ ମୁଁ ଯାଉଚି ପରେ କେତେବେଳେ କଥାହବା ଆଉ।
ହଁ।
ହଁଅଁ।